ହ୍ୟାଲୋ।
ହ୍ୟାଲୋ।
ହଁ ଅଁ।
ହ୍ୟାଲୋ ବାନ୍ଧବୀ, ପ୍ରଣାମ।
ହଁ।
କଅଁ କରୁଚନ୍ତି?
ବସିଚି।
ଆଉ ହଁ ମୋ ମୋର ଏଇ କାମ ଧନ୍ଦା ସଇଲା, ଏଇ ଆସିକି ଟିକେ ବସିଥିଲି ତ, ମୁଁ କହିଲି ଟିକେ ବାନ୍ଧବୀଙ୍କ ଟିକେ ପାଖକୁ ଫୋନ କରିଦବା ଆଉ।
ହଁ।
ଆଉ ବାନ୍ଧବୀ ରୋଷେଇବାସ ସଇଲାଣି?
ହଁ ଅଁ।
କଅଣ ରାନ୍ଧିଛନ୍ତି?
ତରକାରୀ କରିଚି, ଭାତ ରାନ୍ଧିଚି ଆଉ।
ଆପଣଙ୍କର ପିଲାଛୁଆ କେତୋଟି?
ମୋର ପିଲା ଗୋଟିଏ।
ବଡ ହେଇଗଲାଣି ନା ଛୋଟିଆଟିଏ?
ଛୋଟଟେଇ ଅଛି ଶୋଇଚି।
ଆଉ ଭାରି ଏଇଖୁନା ତ ହଇରାଣ ହଉଥିବ ଆଉ, ନା ତମର ଆଉ କିଏ ସବୁ ଅଛନ୍ତି? ତମ ଯା ଦେଢଶୁର ନା ହଁ ଆପଣଙ୍କ ଶାଶୁ ଶଶୁର?
ମୋର ଶ୍ୱଶୁର ଅଛନ୍ତି ଶାଶୁ ନାହାନ୍ତି।
ଓହୋ ଆଉ ଆପଣଙ୍କର ଯାହା ହଉ ସୁଖୀ ପରିବାର ହଁ ଆମର ବି ମୋର ଶାଶୁ ଶଶୁର ଯା ନଣଦ ମୋର ଭାରି ବଡ ଫାମିଲିଟିଏ ବଡ ପରିବାରଟିଏ ହଁ ଏଇ ଯାଇଥିଲି କଣ ଥରେ ଯାଜପୁର ଆଡ଼େ କଣ ଗୋଟେ ହଉଛି କୁସୁମା ସେ କୁସୁମା ଗଲାବେେଳେ ହଁ ଦେଖିକି ଆସିଲା ବେଳେ ଆଜି କାଲି ଯୋଉ ଦୁର୍ଘଟଣା ହଉଛି କୁହନି କୁହନି ବାନ୍ଧବୀ ବାଟରେ ଆସିଲା ବେଳେ କଣ ଗୋଟେ ନିଶା ଦବଣ ଗୋଟେ କଣ ଖାଉଛନ୍ତି ଭଲ ଲୋକର ବାଟରେ ଚାଲିକି ଯାଉଛନ୍ତି ତାଙ୍କ ଦେହରେ ପୁରେଇ ଦେଉଛନ୍ତି। ଏଇଭଳିଆ ହଁ ଏମିତି ମୋର ଦିଟା ଛେଳି ଥିଲା ସେ ଛେଳି ଦିଟା ଏଇ ବୁଲିବାକୁ ଯାଆନ୍ତି ଏମିତି କଣ ରାସ୍ତା ଉପରେ ଶୋଇ ପଡିଥିଲେ ଆଜି କାଲିକା ଯୋଉ ନିଶା ଖାଇକି ସେ ଡ୍ରାଇଭର ଭାଇ ମାନେ ଗାଡି ଚଲାଉଜନ୍ତି ଚଢେଇ ଦେଲେ ଦି ଟା ଆଙ୍କ ଛେଳି ସେଇଠି ପଡିକି ମରିଗଲେ। ଭାରି ମନ ଦୁଃଖ ରୋଷେଇ ବାସ କିଛି କରିନି ଆଉ ଏଇ ଛୁଆ ପିଲା ତିନୋଟି ଚାରୋଟି ଭାରି ହଇରାଣ ବି ଛେଳି ଗାଈ ଏଇଗରାା ରଖିକି ଭାରି ଚଳେ!
ହଁ!
ଛଳି ଦିଟା ଏମିତି ଦୁର୍ଘଟଣା ହେଲା ଯେ ଛେଳି ଦିଟା ହାତରୁ ଗଲା ଆଉ ଆଉ ସେଇ ଆଉ ମାରିକି ଛେଳି ଜିଏ ବିକିବ ଲୋକମାନେ ଆସିକି ଧାଡି ନଗେଇକି ନେଇଯିବେ! ଆଉ ଏମିତି ଗାଡି ଚଢେଇ ଦେଇଛି ନହେଲେ ବିକି ବାକି ଦେଇଥାନ୍ତେ ମୋର ଯୋଉ ସ୍ଵାମୀ ସିଏ ସେଇ ଗୁଡାକ କରିବାକୁ ଜମା ନୁହଁ ମଲା ଛେଳିକି କିଏ ନେବେ? କାହାକୁ ଦେବି ନେଇକି ଯ ମାରୁଛ ଛେଳି ମାଂସ କରୁଛନ୍ତିଲେ ହେଇଯା ତାକୁ ଦେଇଦବା ନା ନେଇକି ଦେେଲେ ନା ନେକି କଣ କରେ ଛେଳି ଦିଟାଙ୍କୁ ଦେଖିଲା ବେଳକୁ ଏଇ ଦେହ ଜମା ଶହୁନି! ଆଉ ଆପଣଙ୍କର ସବୁ କଣ ଛେଳି ମାଂସ ଖାଆନ୍ତି ନା?
ଆମର ଖାଆନ୍ତି ସମସ୍ତେ!
ଆଉ କେମିତି ସେଇ ଗୁଡାକ ରାନ୍ଧ ତ ଆମେ ସେଇ ଛେଳି ମାଉଁସ ଟା କୁ?
ମତେ ତ ରାନ୍ଧି ଆସେନି ଆଉ ସେଇଥିପାଇଁ ଆମର ହଉ ସେ ଆଣୁନୁ କି ରାନ୍ଧୁନୁ!
ଆଉ କୁକୁଡ଼ା ମାଉଁସ ନହେଲେ ରାନ୍ଧିକି ଖାଉଥିବ ଆଉ ମାଉଁସ
ହଁ, ଆମର ଆମର ସେଇ କୁକୁଡ଼ା ମାଂସ ଖାଉ!
ଆଉ ସେ କୁକୁଡ଼ା ମାଂସ ଟା କେମିତି ରାନ୍ଧିବି ରାନ୍ଧ?
ଏଇ ପିଆଜ ରସୁଣ ଜିରା ସୋରିଷ ଏଇ ଏଇ ସବୁ ମସଲା ପକେଇକି ତାକୁ ବାଟି ଟିକେ କର ଆଉ!
ଏଇ ଶିଳ ବଟାାରେ ତ ନା କୋଉଥିଥରେ ବାଟୁଛ ନା ହେମ
ଶିଳରେ ବାଟିକି ଚୁଲିରେ କରୁ!
ହଁ ଚୁଲି ରେ କରିଲେ ଚୁଲି କଥା କହିଲ ବଢିଆ ଲାଗିଲା ଚୁଲି ରୋଷେଇ ଟା ଭାରି ମଧୁର ମଧୁର ଲାଗେ!
ହଁ ଚୁଲି ଖାଦ୍ୟ ମିଠା!
ଚୁଲିରେ ଯୋଉ ରୋଷେଇ ଧୀଖୀ ଧୀଖୀ ହେଇ ଜଳୁଥିବ ଏଇ ଛେଳି ମାଂସ ଟା ବହୁତ ସମୟ ଲେଖାଏ ବସେ! ଆମର ତ ରାଶି ଗୁଣ୍ଡା କାଠ ସବୁ ଅଛି ମୁଁ ମୋର ଚୁଲିରେ ଭାତ ଡାଲି ସବୁ କରିଦିଏ! ଆଉ କରିିକୁରି ଦେଇକି ଥୋଇଦେଇ ଛୁଆ ପିଲା ମାନେ ସବୁ ବିଦ୍ୟାଳୟକୁୁ ଯାଇଛନ୍ତି! ସିଏ ତ ଆସିଲା ବେଳକୁ ଚାରିଟା ବେଳକୁ ଆସିବେ! ସ୍କୁଲ ରେ କଣ ମଧ୍ୟାହ୍ନ ଭୋଜି ଦଉଛନ୍ତି ଛୁଆ ଖାଉଛନ୍ତି ଆଉ ସଂଧ୍ୟା ବେଳକୁ ଆସୁନାହାନ୍ତି ଆଜି ବି କିଛି କିଛି ରୋଷେଇ ବାସ କରିନି ମନଟା ଭାରି ଦୁଃଖ! ଛେଳି ଦିଟାଙ୍କର ଦୁର୍ଘଟଣା ହେଇଗଲା ଆଉ
କଣ କରିବ? ସେଇ ଛେଳି ଦିଟା ଥିଲେ ଯାହା ହେଲେ ତମର ପରିବାର ଏତେ ଯାହା ହେଲେ ବି ତମର ତମ ଖର୍ଚ୍ଚ ଉଠିଥାନ୍ତା!
ନାଇଁ ନାଇଁ ମୋ ଯା ଘର ବି ମୋ ଯା ଘର ବି କୁକୁଡା ରଖିଛନ୍ତି! ତାଙ୍କର ଏଇ ଗୁଣା ହଁ କୁକୁଡାାର ସବୁ କଣ ଉଷୁମ ବସିଛନ୍ତି ଅଣ୍ଡା ଫଣ୍ଡା ଦଉନାହାନ୍ତି! ରଖିଛନ୍ତି ତାଙ୍କର ଚାରୋଟି ପାଞ୍ଚଟି କୁକୁଡା ସେ କୁକୁଡ଼ା ମାଉଁସ ବି କରିକି ଖାଇଦିଅନ୍ତି! ଯୋଉ ମାନେ ଅଣ୍ଡା ଫଣ୍ଡା ଦିଅନ୍ତିନି ତାକୁ କୁକୁଡା ମାଂସ କରିକି ଖାଇ ଦିଅନ୍ତ! ଆଉ ମୋର ଛେଳି ଦିଟା ଥିଲା ଆଉ ଗାଈ ଦିଟା ବି ଅଛି ସେ ଗାଈ ଦିଟା ବି ଦୁଧ ଦଉଛନ୍ତି! ଆଉ ଏ ଗଉଡ ଆସିକି ଗୋଟେ ଟାଇମ ର ଦୁଇଁକି ନେଇଯାଇ ଗୋଟେ ଉଳିର ଆଉ ଗୋଟେ ଓଳିର ମହୁ ଦୁନ୍ତି ହଁ ଛେନା କରେ କ୍ଷୀର ଦହି ଏଇ ନା ଯୋଉ ରଜ ଘଡି ହଁ ଦହିକି ଏଇ କ୍ଷୀର ଛୁଆ ଟିକେ ଟିକେ ଖାଇଦିଅନ୍ତି
ହଁ
ସିଝେଇକି ରଖିଦିଏ ସର ସର ଟ ରଖେ ଆଉ ନା କଣ ଥଣ୍ଡା କରିବା ପାଇଁ ମେସିନ୍ ଅଛି ନା କଣ ଅଛି ଆମର ମୁଁ ସେ ହାଣ୍ଡିରେ ପକେଇକି ତା ତଳେ ଟିକେ ପାଣି ଦେଇକି ରଖିଦିଏ ଆଉ ସେ ସାରା ସାର ରଖିକି ସେ ଲଉଣୀ ଫହାରେ ଲହୁଣୀ କି ତାକୁ ସେଇ ଯୋଉ ଚୁଲି ନଗେଇଥିବ ଯୋଉ ରଢା ଥିବ ସେ ଡଢ ଉପରେ ସେ ଲଉଣିକି ତାଟିଆରେ ହଉ କଂସାରେ ହଉ ଯଦି ମାଟି ଭଡା ଥିବ ମାଟି ଭଡାରେ ବି ଘିଅ ମ ଲେ ସେ ଘିଅ ଟା ଭଲ ନାଲି ଚଳଛ ହେଇୁ
ହୁଁ, ଆଉ ଛେନା କର କେମିତି?
ଆଉ ଛେନା ବା ସେଇ ଲହୁଣୀ କି ରଖିଦେଇକି ଘିଅ କରିଦେଇ ଯୋଉ ଦହିରା ବାହାରେ ଉଁ ଜାଗୁଲେଇ ଯୋଉ ମାଟି ଜାଗୁଲେଇରେ ସେଇ ନିିଆରେ ଥୋଇ ଦେଇେଇକି ବେଶି ସେଇଟା ଜଳେଇବନି ନିଆଁ ଫିଆଁ ସେଇ ନିଆଁ ରେ ଥୋଇ ଦେଇକି ଦେଇକି ଢାଳି ଦବ ଢାଳି ଦେଇକି ତାପରେ ତା ଢାଙ୍କୁଣୀ ଟିକେ ଘୋଡ଼େଇ ଦବ
ଚୁଲିରେ ବସଉଥିବ ନାଇଁ
ହଁ ଆମର ଚୁଲିରେ ଆଉଛ ନା ହେଇଯିବ ତାପରେ କଚୁଲିରେ ଯୋଉ ଟିକେ ଟିକେ ପାଣି ତା ଉପର ଯୋଉ ବାହାରିବ କାଢି ଦେଇକି ତାପରେ ପୁଣି ରହି ଢାଳିିଦବ ଯଦି ମୋଟା ମୋଟା କରିବାକୁ ଚାହୁଁଛ ଡବଲ କରିକି ଦବ ଯଦି ପତଳା କରିବ ସେଇ ଥରିଏ ଜାଗୁଲେ ଦେଇ ଦେଇଦବ ହେ
ହଁ
ଆମର ଗାଈ ଛେଳି ନାହିଁ ଘର ପାଖରେ ସିନା ହେଇଥିଲେ ଏ ଛୁଆ ପିଲାଙ୍କ ହାତରେ ଟିକେ ଦେଇ ଦେଇେଥାନ୍ତି
ହଁ ଦୂର ବାଟ କେମିତି ଦବ
ହଁ ବା ହ ଯାଉଛି ନହେଲେ କଣ କରିବି ଏଇ ସେଇ ପଖାଳ
ରୋଷେଇ କରି ସାଇଲଣି
ଏଇ ବା ରୋଷେଇ କରିନି ମନ ଦୁଃଖ ଏଇ ପଖାଳରେ ଅଛି ଆଉ ଶୁଖୁଆ ଦିଟା ଅଛି ପୋଡି ଦେବି ଆଳୁ ଦିଟା ଯାଉଛି ସେଇଠି ପୋଡିଦବି ସେଇ ଭେଣ୍ଡି ବି ଦିଟା ବଡିରେ ହେଇଥିଲା ଏ ଭେଣ୍ଡି କଣ୍ଡେଇ ଖଣ୍ଡେଇ ନେଇକି ରଖିଛି ପୋଢ ପାଡି ଦେମି ଆମେ ସିନା ବଡର ଆମର ମନ ଦୁଃଖ ମନେ ପଡି ଯାଉଛି ଖାଇବୁନ ଛୁଆ ଦିଟାର ସିଏ କଣ ଖାଇବେନି ବଡ ଝିଅଟି ମୋର ଘରେ ରହିଲାଣିି ତାର ଚିନ୍ତା
ହଁ ଶାଶୁ ଶ୍ୱଶୁର ଖାଇବେ ଯାହାହେଲେ କରିବ ଆଉ
ଶଶ ଶଶୁର ଗୋଟେ ଅଛି ବୁଢୀ ଶାଶୁଟିଏ ମୋ ଶାଶୁର ଶାଶୁମା ସିଏ ବି ଅଛି ହଁ ଆମରେ ଡାକନ୍ତି ଜେ ଜେ ମା
ହଁ ହଁ
ସିଏ ବି ଆସିକି ଅଛନ୍ତି ଆଉ ଯାଉଛୁ କଣ ଟିକେ କରିଦ ମୁଁ ଆଉ ମୋ ସ୍ଵାମୀ ଯାଇଛି ବିଲ ଆଡେ କଣ ପାଣି ଫାଣି ନାହିଁ ଏଇ ହିର ଭିର ଟିକେ ତାଛି ଦେଇକି ଆସିବେ ତାଙ୍କର ବି ଭାରି ମନ ଦୁଃଖ ଛେଳି ପାଇଁ
ହଁ ଆଉ କଣ କରି କରିବ ଖାଇବାକୁ କରିବ ଖାଇବେ ଆଉ ଛୁଆଗର ଇଏ ନ କଲେ ମନ ଦୁଃଖ ହେଲେ ହବ
ପଖାଳ ମୁଠେ ମୁଠେ ଖାଇଦମୁ ଏଇଠି ଭଲ ଲାଗିଲାନି ବାଡିଆରେ ବସିଥିଲି ଏଇଠି ନଗେଇଥିନି ଜହ୍ନି ବୁଧେଇ କାକୁଡି ବୁଧେଇ ସିଏ ଦେଖିଲା ବେଳକୁ ମାଡିଛି ବାଡିରେ ଲଟା ଫଟା ଟିକେ ଦେଇଦବା ଏ ବେଳ ବୂଳକୁ ଦେଖିବା ଦବା ଖରା ଟିକେ ଟିକେ ହଉଛି ଏ ବର୍ଷା କୁଆଡେ ଗଲା ବି
ଏ ବର୍ଷା ହେଉନି
ଆଉ ବାନ୍ଧବି ତମର
ନାଇଁ
ନା ଆଉ ସେ ବସା ଫସା ନାହିଁ ଆଗ ପୁଣିଆ ଯେମିତି କୁହନ୍ତି କଷାାର ମାଛ ଆସିବା ଅ ଆସିବ ବୋଲିକି ଲୋକମାନେ ନେଇକି ଜାଳ କୁଟା ସବୁ ସାଇ ଦେଇକି ରଖି ଦେଇେବି କହିବ ଆସା ହଁ ଆଉ ସେଇଥିପାଇଁ ମୋର କିନ୍ତୁ ଅଛି ଘସି ଗୁଣ୍ଡା ରଖିଛି ଏଇ ଜାଳ ସେଇ ଓଳି ତଳେ ରଖିଥିଲି ସେଇଠାରୁ ଆଣିକି ଜଳାଜଳୁ ହୁଏ ସେଇଗନା ତ କୁଆଡେ ଯାଇପାରନ୍ତିନି ବଣମା ଆରେ କୋଉଠୁ କାଠ ମାଠ ଆଣିବେ ଆମର ତା ଅଛି ଚୁଲିରେ ମଇଁ ଦଉଛୁ ମୁଣ୍ଡା ଭସି ନଗେଇଦେଲେ ଚୁଲି ନାଗି ଯାଉଛି
ହଁ
ଆଉ ବାନ୍ଧବୀ ତମର ତ ଛୋଟ ଛୁଆଟିଏ ଆଉ ହଇରାଣ ହଉଥିବ ଆଉ କେତେବେଳେ ଫୋନ କାଲ ଆଉ କେତେବେଳେ ଫୋନ କରିବ ଆମେ କଥା ହେବା ଭଲ ମନ୍ଦ କଥା ଶୁଣିଲି ଯାହା ହଉ ତମେ ହ୍ୟାଲୋ ଭଲ ନାଗିଲା ନା ହଁ ଭଲନାଗୀ ଥିବ ମୁଁ ବାନ୍ଧବୀଙ୍କ ସାଙ୍ଗରେ କଥା ହେଲି ମତେ ବି ବହୁତ ଭଲ ଲାଗିଲା ଆଉ ବାନ୍ଧବୀଙ୍କର ସୁଖୀ ପରିବାର ବାନ୍ଧବୀ ହଉ ବାନ୍ଧ ବି ଆଉ ଆସିଲେ ବି ମୋ ସ୍ଵାମୀ ଯାଉଛି। ଖାଇବାକୁ ଦେବି। ଆଉ ମୁଁ ରଖୁଛି ପ୍ରଣାମ ପୁଣି ଟାଇ, ସମୟ ହେଲେ ଫୋନ କରିବି।
ହଉ
ହଉ ହଉ ରଖ ବାନ୍ଧବି।
ଆ ହଉ